ହଁ ମ୍ୟାଡ଼ମ ନମସ୍କାର।
ନମସ୍କାର ସାର୍ ଶୁଭ ସନ୍ଧ୍ୟା। ମୋ ଭଏସ୍ କ୍ଲିୟର ଶୁଭୁଛି ନା? ହ ଆମେ ସେତେବେଳେ ଯେଉଁ କଥା ହଉଥିଲେ ସେମିତି କିଛି ଶବ୍ଦ ଶୁଭାଯାଉଛି ଆପଣଙ୍କୁ।
ହଁ ବ୍ୟାକଗ୍ରାଉଣ୍ଡରେ କିଛି କିଛି ଶବ୍ଦ ଆସୁଛି ମ୍ୟାଡ଼ମ।
ଆଜ୍ଞା ଆଜ୍ଞାଠିକ ଛୁଆ ଯା କରଛନ୍ତି ତ ପାଟିିବ।
ଆଜ୍ଞା ଆଜ୍ଞା ଟିକେ ସାଇଟ କି ପଳେଇ ଆସୁଛନ୍ତି ଆଉ ହଁ ଚଲିବ ଏବେ ଚଲିିବ ଏବେ।
ହୁଁ ହୁଁ ଏ କଣ କର କଣ କରୁଛନ୍ତି ସାର୍?
ହଁ ଏବେ ତ ମୁଁ ଘର ବାହାରେ ଟିକେ ବୁଲାବୁଲି କରିବା ଆସ ଆସିଛି ଆଉ। ଟିକେ ମାଇଣ୍ଡ ଟା ଟିକେ କୁଲ ରଖିବା। ପାଇଁ ଆସିଥିଲି ମ୍ୟାଡ଼ାମ। ଆଉ ହ ଆପଣ କଣ କରୁଥିଲେ?
ମୁଁ ମୁଁ କିଛି ନାହିଁ ଶୋଇଥିଲି ଶୋଇକି ଉଠିକି ବସିଛି। ଯେମିତି ଖରା ଯୋଉ ପ୍ରକାରେ ହଉଛି ସାର୍ ମାନେ ଦିନଟା। ରହି ହଉନି।
ହଁ ହଁ ହଁ ହଁ ଖରା ସମୟରେ ସେମିତି ମାନେ। ଖାଇବା ପିଇବା ବି ଠିକ ରହିବା କଥା।
ହଁ ହଁ ହଁ ଦେହ ଖରାପ ହେଇଯିବ ଆତେ ଆଉ ଖରା ମାସ ତ ହଉଛି ଆପଣ କଣ ଭଲ ଖାଇ ଚାଲିଣି ଖରାରେ ଯେଉଁ ଯେଉଁ ଫଳ ମିଳେ
ହୁଁ ଖରା ମାସରେ ମୁଁ ଆମର କଣ ହଉ କି ଅଛି କି ଆମର ମୋ ଦିଦି ମୋ ଆମ୍ବ ପଠେଇ ଦେଇ ଦେଇଛନ୍ତି ଘରକୁ ଅଛି ଘରେ ଅଛି ମାନେ ମୁଁ ସେଇଥିପାଇଁ ସବୁଦିନ ଖାଇବାରେ ଆମ୍ବ ଖାଉଛି ମୁଁ ଏବେ ଆମ ଦିଟା ତିନିଟା ଯାକ ଖାମ୍ବ ଖାଉଛି ବଟ ମାନେ ଭଲ ଲାଗୁ ମା ଆମ୍ବ ଟା। ଆଉ ବାକି ଦିନ ତ ମାନେ ତାଙ୍କ କଷିଆଡେ କଣ ହୁଏ ଆମର ତାଙ୍କର ଘରଟା ସେ ଆମର ଏ ପାଟଣାଗଡ଼ ସାଇଡ଼୍ର ଅଛି ମାନେ ସୋ ସେମ ମାନେ ତାଙ୍କ ସଇଡ ତାଳ ତାଳ ମିଲେ ତାଲ ଗଛ ଜାଣିଥିବେ ମାନେ ସେ ରୋଡ ରେ ତାମାନେ ସେ ରାସ୍ତାରେ ହଁ ସେ ବିକ ବିକ୍ର କରୁନ୍ତି ମାନେ ସେ ତାଲଗଛଟା-
ହଁ ବିିକ୍ରୟ କରୁସନ୍ତି। ବୋଇଲେ ଆପଣ ତାଲ ଖାଇ ସାରିଲେଣି।
ସାରିଲେଣି ଆଉ ଆମ୍ବ ତ ମୁଁ ପ୍ରତିଦିନ ଖାଉଛି
ହଁ ଆମ୍ବ ତ ସେଟା ନର୍ମାଲ ଜିନିଷ ମିଳିଯାଉଛି। କିଛି ଆଜ୍ଞା ଆମ୍ବ ତ ଆମ୍ ବି ଖାଉଛୁ ହେଲେ ତାଲଟା ନା ମୁଁ ପର୍ଯ୍ୟନ୍ତ ଖାଇଏନି ଖରା ମାସ ର - ଭଲୋ କିଲେ ସେଇଟା ଗୋଟେ ମାନେ ବର୍ଷକୁ ଥରେ ଯୋଉଟା ହୁଏ ସେଟା। ଖାଇ ମ ଟ ଖାଇ ପାରିନି।
ହଁ ହଁ ହଁ ସେଇଟା ବହୁତ ଭଲ ଲାଗେ ବି ଆମ୍ବ ଟା ମାନେ ତାଲ। କଡ଼ା। ମାନେ ଥଣ୍ଡା ଥଣ୍ଡା ଖାଇବା ବଲେ ବି ଆଉ ପେଟ ବି ଗୋଟେ। ଭଲ ଭଲ ଲାଗେ ଟିକେ ସେ।
ଆଜ୍ଞା ଆଜ୍ଞା ଆଉ ଲିଚି ବୋଲି ଗୋଟେ ଫଲ ମିଳେ ଜାଣିଛନ୍ତି ଆପଣ।
ମିଲେ ହଁ ଲିଚି ବି ଅଛି ମୁଁ ଖାଇଛି। ବଡ଼-ଅ-ଅ ସେ ଏତିକି ମୁଁ ଏ ଏ ବର୍ଷ ତ ଖାଇନି ଆଗରୁ ଖାଇଥିଲି ମୁଁ।
ଆଜ୍ଞା ଆଜ୍ଞା ମୁଁ ଏ ବର୍ଷ ଲିଚି ଖାଇଥିଲି ତ ଆମ୍ବ ଆଉ ଲିଚି-ଚି-ଚି। ଭଲ ଲାଗେ ଖାଇବା କୁ ଆଉ ଯେଉଁ ଆପଣ ଗାଁରେ-ରେ-ରେ ରହନ୍ତି ନା ସ ସହର ରେ
ନା ମୁଁ ଏବେ ଏବେ ତ ମୁଁ ସ ସହରରେ ଅଛି ଆଗରୁ ଗାଁରେ ରହୁଥିଲି ଏବେ ସହରରେ ଅଛି।
ଖାଇଥିବେ।
ହଁ ଖଜୁରୀ ଖାଇଛି। ଆଉ ନାଇଁ ନାଇଁ ବହୁତ ବଢିଆ ଲାଗେ ମାନେ ବ। ଆଉ ସାଙ୍ଗ ମାନଙ୍କ ସହିତ ତ ତୋଲିକି ଆଗରୁ। ଖାଉଥିଲୁ ଯେତେବେଳେ ଗାଁରେ ଥିଲୁ। ତୋଲିକି ଖାଇଲେ ଗୋଟେ ଅଲଗା ମଜାା ଲାଗେ ସେଇଟା।
ହଁ ହଁ କିଛି କିଛି ସ୍ମୃତି ରହିଯାଇଥିବ ଆମ। ର ଗାଁ ରେ ହେଲେ ଆପଣ ଦିଦି ବି ଗାଁ ରେ ରହୁନାହାନ୍ତି ମାନେ।
ସାଙ୍ଗମାନେ ଯେତେବେଳେ ଆମେ ଚାରି ପାଞ୍ଚ କ୍ଲାସ୍ ପଢ଼ୁଥିଲୁ। ମାନେ ସେତେ ବୟସରେ ଆମେ ସାଙ୍ଗ ଗୁଡା। ମାନେ ବହୁତ। ଖେଲା ଖୁଲି କରିକି କ୍ରିକେଟ ଫିକେଟ ଖେଲିକି ବହୁତ ସ୍କୁଲ୍ ରୁ ଆସିଲା ମାତ୍ରକ କି ହିଁ ଆମେ। ବାହାରକୁ ଯାଉଥିଲୁ ଆଉ ବହୁତ ଖେଲା ଖୁଲି କରୁଥିଲୁ ଏଇଟା କରୁଥିଲୁ ଆଉ ଖାଇଲା ବେଳେ ବି ଏମା ଗଛ। ତା ମାନେ ଆପଣ ଜାଣିଥିବେ କୋଲି ଗଛ ମାନେ ଖଜୁରୀ ଗଛ ଏଇଟା ମାନେ ସବୁ ଆମ୍ବ ଗଛ ହଁ ଏଇଟା ସବୁ ଆମେ ସାଙ୍ଗମାନଙ୍କ ସହିତ ସେତେବେଳେ ହିଁ ଖାଉଥିଲୁ ଆମେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ କଣ ଯୋଉ ଆଉ ଗୋଟେ ଆପଣ ଖାଇଛନ୍ତି ଯେଉଁ ଖଜୁରୀ କୋଳିକୁ ଯେଉଁ ଖଟା କରନ୍ତି।
ହଁ ହଁ ହଁ ହଁ ଖଜୁରୀକୁ ଖଟା କରନ୍ତି ସେଇଟା ମୁଁ ଭୋଜି ଭାତରେ ଖାଇଛି ଆକଚୁଲି ଭୋଜି ଭାତରେ ବେଶୀ କରି ହିଁ ସେଇଟା କରନ୍ତି ବୋଧେ ହଁ କରାଯାଏ ଆଉ ଆମ ସାଧା ଘରେ ତ ସେମିତି କିଛି କରୁନାହାନ୍ତି ବଟ କିନ୍ତୁ ଆମର ହଁ ଖଜରୁ ମୁଁ ଭଜ ଜଉ ଆକାରେ ଖାଇଥିଲେ ସେଇଟା ଆପଣା ରେ ମାନେ କିଛିଦିନ ଖାଉଛନ୍ତି କି ସେମତି?
ନା ନା ପ୍ରତିଦିନ ତ ଖାଉନି ମୁଁ ବି ଭୋଜି ଭାତ ରେ ଖାଇଚି ତ ଆପଣଙ୍କୁ ପଚାରିଦେଲି ମୁଁ ଯେତେବେଳେ ହଷ୍ଟେଲରେ ପାଠ ପଢୁଥିଲି ତ ଆମ ହଷ୍ଟେଲରେ ପ୍ରାୟ ମାନେ ସେଟା ଏମିତି ଶନିବାର ଦିନ ସ୍ପେସିଫିକ ହଉଥିଲା ମାନେ ସବୁ ଶନିବାର ଦିନ।
ଆଜ୍ଞା ଆଜ୍ଞା ଆଜ୍ଞା।
ଏବେ ଆଉ ସେତିକି ଖାଇବାକୁ ମିିଲନି ହଁ ସପୁରି ଭଲ ଲାଗେ ଆପଣଙ୍କୁ ସପୁ
ହଁ ହଁ ସପୁରୀ ତ ବହୁତ ଭଲ ଲାଗେ ସପୁରୀ ମ ମାନେ ନ ମା ମ ଆମ ଘରେ ବି ମୋ ମା ଟା ମାନେ ବାଡିରେ ଯଗେଇଛନ୍ତି ତା ମାନେ ବେଲେ ବେଲେ ଯୋଗାନ୍ତି ବି ଏବେ ହ ସେଇଟା ବଡ଼ ହେଇନି ମାନେ ଡେ ପ୍ରତିଦିନ ସକାଲୁ ପାଣି ଦିଅନ୍ତି। ପଛକୁ ଆଉ ସେ ବି ସେ ବହୁତ ସେବା କରନ୍ତି ଗଛକୁ।
ହେଲେ ଆପଣ ଯୋଉ ସପୁରୀ ଗଛର ଗୋଟେ ଜାଣିଛନ୍ତି ଯଉ ସ ସପୁରୀ ଏଇଟା ମାନେ ଚାଞ୍ଚିବେ ଆଉ ଯଦି ଭଲ ସେ ନ ଚାଞ୍ଚିଲେ ଖାଇଲେ ପାଟି କୁଣ୍ଡିଆ ହୁଏ।
ସତରେ ସେଟା ମୁଁ ତ ଜାଣିନାହିଁ ସେମ
ହାଁ କିଏ ବି ମାନେ ଆଜ୍ଞା ଆଜ୍ଞା ହଁ ମୋର ସପୁରୀ ବହୁତ ପସନ୍ଦ ହଁ।
ଓହୋ ହ ହଁ। ନା ସେଇଟା ତ ବ ଦେହ ଦେହ ଲାଗି ବି ବହୁତ ବଢିଆ। ସେଇଟା ବି ଆଉ ଆମର-ର-ର ଆଉ ସବ କଣ ମାନେ ମାନେ-ଏ-ଜ କଣ କହନ୍ତି କି ଆମର ଫଲ ମାନଙ୍କର-ର-ର ରାଜା ତ କଣ ଫଲ ମାନଙ୍କର ର କାହାକୁ କୁହାଯାଏ କି ଆମ୍ବ କୁହାଯାଏ ନ କି ସେଇଟା ତ ବିକ୍ରି ହଉଛି ଏବେ ଆମର ବେଶୀକିରି ବି ଖରା ମାସରେ। ଏ ତରଭୁଜ ତରଭୁଜ ଖାଉଛନ୍ତି।
ଆଜ୍ଞା ନା ଏବେ ଏବେ ତରଭୁଜ ସେତେ ମିଳୁନି ମୁଁ ଆଗ ବରେ ବେଶୀ ମିଳୁଥିଲା ଏବେ କେତେ ଦିନ ହେଲା ତରଭୁଜ ଆସିବା ମାରକେଟ ଆସିବା ବନ୍ଦ ହେଇଗଲାଣି ଆପଣ ଦେଖୁଥିବେ।
ହଁ ମାର୍କେଟ ରେ ମାନେ ସେଇଟା କମିଗଲାଣି ମାନେ।
ଏବେ ଆମ୍ବ ଚାଲିଛି ଆମ୍ବର ମାନେ- ଏ-ଏ ଋତୁ ଟା ଚାଲିଛି ବ ବହୁତ ଅଧିକା ଅଛି ଏବେ ହେଲେ ଆଉ ଗୋଟେ କଣ
ଆଉ-ଉ-ଉ ଏବେ ମାନେ ଗଛ ଗୁଡାକ ବି ଲଗେଇ ଦଉଛନ୍ତି ମାନେ ନିଜ ନିଜ ଘରେ। ମାନେ ସେମିତି ତୋଲେଇ କି ନେଇ ନା ଯାଅ ଆଉ। କାହାକୁ ମାନେ ସେଥିପାଇଁ ଆମ୍ବ ଗଛ ଟା ମାନେ ବହୁତ ଆଡେ ହେଲାଣି ଆଉ ଆମ୍ବ ସମସ୍ତେ
ଆଜ୍ଞା ଆଜ୍ଞା ହେଲେ ଆଉ ଗୋଟେ କଥା ଆ ଆପଣ ଯାଣିଛନ୍ତି ଯୋଉ ମଝିରେ ନିଉଜରେ ଆପଣ ଦେଖନ୍ତି ଯୋଉ ତରଭୁଜ ଖାଇକି ଆ ମାନେ। ମାନେ ଦେହାନ୍ତ ହେଇଯାଉଥିଲା ଜଣେ ଜଣଙ୍କର ସେ ନ୍ୟୁଜ୍ ଟା ଶୁଣିଛନ୍ତି?
ତରଭୁଜ ଖାଇକି ନା ନା ତ ମୁଁ ତ ଜାଣିନି କୋଉଠି କି ଥିଲା କି ସେଇଟା?
ହଁ କୋଉଠି କଣ ହେଇନି ମା। ମୁଁ ହେଡଲାଇନ୍। ଉପର ଉପର ଦେଖିଥିଲି ତ ସେଟା। ଇ ତରଭୁଜଟିଏ ଯଦି ଆଜିକାଲି ଯୋଉ ଲାଲ। ଖାଇବା ପାଇଁ ଯେଉଁ ମାନେ। କେମିକାଲ ଗୁଡାକ ଯୋଉ ବ୍ୟବହାର କରୁଛନ୍ତି। ସେଇଟା ନେଇକି ଖାଇଥିଲେ।
ହଁ ହଁ ଆପଣ କଣ ହଉଛି କି ସେ ତରଭୁଜରେ ଅସଲିରେ ସେଇଟା ତରଭୁଜ ଟା ଅସ୍ଲିରେ ଲାଲ୍। ଭଲ ହୋଇ ନଥାଏ। ବଟ୍ ସେଇ ଯୋଉ ଯୋଉ ମାନେ ଇଂଜେକସନ। ଦଉଛନ୍ତି ପାଉଡର ଦେଉଛନ୍ତି। ସେଇଟା କିଛି ଦିନ ମାତ୍ରକେ ହିଁ। ଦୁଇଦିନ ତିନି ଦିନ ମାତ୍ରକେ ହିଁ ସେଟା ସେଟା ଲାଲ ହେଇଯାଉଛି କଲରରେ ହଉଛି ତା ମାନେ ଅରିଜିନାଲ ଲା୍ଲ ନୁହଁ ସେଇଟା ସେ କଲର ଓ ନୋ ଅରିଜିନାଲ ନୁହଁ ରଙ୍ଗ ନୁହଁ କିନ୍ତୁ ଖାଇଲେ ତମେ ସେଇ ରଙ୍ଗକୁ ଖାଉଛୁ ଆମେ ମାନେ ରଙ୍ଗକୁ ଖାଉଛେ ମାନେ ଆମେ ମାନେ ମାନେ ବି ଅସୁସ୍ଥ। ଦେହ ଖରାପ ହଉଛି ମାନେ ସେଇଟା ବି ସେମିତି କରୁଛନ୍ତି ଲୋକ। କ ମାନେ ମାନେ ଏ-ଏ ତରଭୁଜ ଟା ମାନେ ନି ମା ନ ମାନେ ପାଚି ନ ପାଚିକିରୀ ବି ଅଟୋମେଟିକିଲି ସେମାନେ ତାଙ୍କର ରଙ୍ଗ ଦେଇକି ବହୁତ ଜଲଦି ସେଟାକୁ ଲାଲ କରିଦଉଛନ୍ତି ତାମାନେ
ଲାଲ କରିଦଉଛନ୍ତି ।
ଆଉ ଲୋକ ଗୁଡାକ ଖାଇକି ସେଟାକୁ ତାଙ୍କର ଦେହ ଖରାପ ହଉଛି ଆଉ ବହୁତ ଗୁଡାକ ମାନେ ସେମିତି
ହଁ ହଁ ହଁ ହଁ ଆଉ କୁହନ୍ତୁ ଆଉ କଣ? କଣ ଏ ଆପଣଙ୍କ ପଟେ ମିଲୁଛି?
ଏବେ ତ ଆଉ ତ ମାନେ ଏବେ ତ ପଇଡ ପଇଡ ବି ବହୁତ। ବଢିଆ ଏବେ
ହଁ ଦେହ ପାଇଁ ପଇଡ଼ ବହୁତ ବଢିଆ ମାନେ ସବୁବେଲେ ଆମ ଶରୀର ତୁ ହାଇଡ୍ରେ୍
ହଁ ହଁ ହଁ ମୁଁ ଦେଖୁଛି ଯେ ପଇଡ ଗୁଡାକ ମାନ ମାନେ ଲୋକ ଗୁଡାକୁ ଦେଖୁଛନ୍ତି ମାନେ କିଣିକି ଖାଉଛନ୍ତି ବେଶୀକି ବଟେ ଗ୍ନଁ ଘରେ ଜଗଉନାହାନ୍ତି ସେ ପଇଡ ଗୁଡାକ।
ତ ଘରେରେ ମିିଲୁନି ଆଜ୍ଞା ହେଲେ ଶ୍ ସତ କହିବାକୁ ଗଲେ ଗାଁ କୁ ଆଗ ତ ମୁଁ ବି ଯାଉଛି ନା ବାଁ ପାଖରେ ଗଛ ଗଛ ଗୁଡାଏ ରହିଲେ ମିଳି ଯାଉଛି।
ହଁ ଆଉ ଗାଁ ର ଲୋକମାନେ ଟିକେ ସେ ଗଛ୍ ଛୋଟପିଲାକୁ ଟିକେ ପ୍ରିୟ କରନ୍ତି ମାନେ ସେ ଯତ୍ନ ନିଅନ୍ତି ବେଶିକି ଆଉ ଆମର ଏଇ ହଁ ସହରବାସୀ ଟିକେ ସେଟାକୁ ତାଙ୍କର ସେ କାମଧାମ ରେ ବ୍ୟସ୍ତ ହେଇକି ସେଇଟା ସେ କରିପାରନ୍ତି ନାହିଁ। ଯତ୍ନ କରିପାରନ୍ତି।
ଆଜ୍ଞା ଆଉ ସତ କହିବାକୁ ଗଲେ ଗାଁ ର କେମିତି ଲୋକ ତ ମାନେ କିଛି ଜିନିଷ ଭଲ ମନ୍ଦ କଣ ସେମିତି କିଛି ଜାଣିବେନି ମାନେ କେଉଁଟା ଗୋଟେ କେଉଁଟେ ଆସିବ ନା ମୋତେ ପଇଡ଼ ଦରକାର ନା କେଉଁଟା ଗୋଟେ ଫଳ ଦରକାର ନାହି ବିକିବଲେ ହନେଇକ ଯାହା କହିବେ ଆମ ସହର କଣ ସତ୍ ତ ଗାଁରେ ଗାଁ ଜାକରେ ସେମିତି ମାନେ
ହଁ ହଁ ତାଙ୍କ ଗାଁ ରେ ଟିକେ ସମସ୍ତଙ୍କ ବି ଭିତରେ ଟିକେ ଭଲ ପାଇବା ଥାଏ ସେଇଟା ଆଜ୍ଞା ଆଉ କଣ କୁହନ୍ତୁ ମାନେ ସବୁ ଭଲ ନା ଆଉ ଆପଣଙ୍କର ସ୍ୱାସ୍ଥ୍ୟ ସୁସ୍ଥି ସବୁ ଠିକ ଅଛି ତ
ହଁ ଆଜ୍ଞା ସବୁ କିଛି ହଁ ଖାଇବା ପିଇବା ଠିକ ସେ ଚାଲ ହେଲେ ଖରା ଯୋଉ ପ୍ରକାର ହଉଛି ତ ମତେ ଲାଗୁଛି ମୋ ଦେହ ଶୁଖି ଯାଉଛି ପରା ସେମିତି ଲାଗି ଯାଉଛି ମାନେ ଖରା ପାଇଁ ହି ଆପଣ କେମିତି କଣ?
ହଁ ମୁଁ ତ ଏବେ କି ମାନେ ଏଇ ଖରା ମାସରେ ଆମର ମାନେ କଣ କହୁଛି ଖରା ମାସରେ ବେଶିକି ପାଣି ପିଅନ୍ତୁ ପାଣି କଣ?
ଆଜ୍ଞା ଆଜ୍ଞା ଫଳ ରଖୁ ଆଜ୍ଞା ହଁ ପାଣି ତ ସବ ନେବା କଥା ହେଲେ ନର୍ ମାରିଲେମିତି ପାଣିଛି ପାଣି ପିଇବା ଟା ଭଲ ଲାଗୁନି ସତ କହିବାକୁ ଗଲେ ଥଣ୍ଡା ପାଣି ହିଁ ଦରକାର ତାର ଯେଉଟା ବେଶୀ ଥଣ୍ଡା ପାଣି ପିଇଲେ ବିି ହଉ ସୁସ୍ଥ କରି ଉଛି ହେଲେ ଖରାରେ ଥଣ୍ଡା ପାଣି ନ ହେଲେ ଭଲ ଲାଗୁନି ଦେହକୁ
ପିଇଲେ ବଢିଆଁ ଦେହ ପାଇଁ ବଢିଆଁ ସୁସ୍ଥ ସେଇଟା ବେଶିକି ମାଠିଆ ପାଣି ପିଅନ୍ତୁ ଆଜ୍ଞା ଆଜ୍ଞା
ହେଲେ ନେକ୍ସଟ କଲରେ କଥା ହେବା ଆଜ୍ଞା
ହଉ ଠିକ ଅଛି ମ୍ୟାଡ଼ମ୍ ହଉ ଆଜ୍ଞା ଆଜ୍ଞା ବହୁତ ଆପଣଙ୍କ ସହିତ ବି ଠିକ୍ ଅଛି୍ ମାମ୍ ଧନ୍ୟବାଦ